ନମସ୍କାର ହୁଁ ଭଲ କି ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି ଭଗବାନଙ୍କ ଦୟା ରୁ ମୁଁ ଆଶା କରେ କି ଏମିତି ଭଲ ଥାଏ ଆପଣ ବି ଭଲ ଥାନ୍ତୁ।
ହୁଁ ମୁଁ କହୁଥିଲି ମୁଁ ଏବେ ତ ଘରେ ଅଛି। ଯେହେତୁ ମୋ ଦେହଟି ଟିକେ ଅସୁସ୍ଥ ଲାଗୁଛି ମୁଁ ଆଜି ଆମ ନିକଟସ୍ଥ ମାଙ୍କ ପାଖକୁ ଖେଳିବାକୁ ଯାଏ ସେଠିକି ସମସ୍ତେ ଆମ ଗ୍ରାମର ସମସ୍ତ ବାଳକ ଏବଂ ଯୁବକ ସାଙ୍ଗମାନେ ସମସ୍ତେ ସେଠି ଖେଳିବାକୁ ଆସନ୍ତି ମୁଁ ସେଠିକି ଯାଇଏ ଖେଳିବା ପାଇଁ। ଆଉ ଯେହେତୁ ଟିକେ ଦେହଟି ଭଲ ଲାଗୁନି। ଏବଂ ମୁଁ ମୁଁ। ଔଷଧଟି ଖାଇଅଛି ଯଦି ମୁଁ ଏବେ ଔଷଧ ଖାଇଛି ଏବଂ ଖେଳିବାକୁ ପଳେଇଲି ତାହେଲେ ବର୍ଷା ହେବାର ସମ୍ଭାବନା ତିନ୍ତି ଯାଏ ଏବଂ ପବନ ଆଉ ବେଶୀ
ଆଜ୍ଞା ଆଜି
ପ୍ରସ୍ତୁତ ଟା ବଢିଯାଇପାରେ
ଛି। ତ ପାଣି ବି ଏଠି ଜମି ଯାଇଛି ଯିବା ଆସିବା ଅସୁବିଧା ହେଉଛି ମୋତେ ବି ବହୁତ ଜୋର ଥଣ୍ଡା। ତ ଅସୁବିଧା ହିଁ ହେବ।
ହୁଁ ଆଜ୍ଞା। ସେଥିପାଇଁ ମୁଁ ମଧ୍ୟ ସେଠି ଆମ ଗାଁରେ ତ ଜାଣିିଥିବେ ଆପଣ ସବୁ ସମସ୍ତ ଜାଗାରେ ପାଣି ଜମି ରହୁଛି ଯଦି ଆପଣ ଯିବେ ପାଣିରେ ଅ ପଶିବାକୁ ପଡିବ ସେଥିପାଇଁ ମୋର ଅସୁସ୍ଥତା ପଡିବ ଅସୁସ୍ଥତା ଆହୁରି ବଢିପାରେ ସେଥିପାଇଁ ମୁଁ ଯିବାକୁ ଚା ଚାହିଁଲିନି ଚାହିଁ ଯଦି ଚାହିଁଥାନ୍ତି ଯିବା ପାଇଁ ତାହେଲେ ମୁଁ ଆ ଯାଇଥାନ୍ତି କିଛି ସମୟ ଖେଳିକି ପଳେଇ ଆସିଥାନ୍ତି କିନ୍ତୁ ନା ମନ୍ ଯଦି ନିଜ ମନଟିକୁ ହଁ ସଠିକ ଭାବରେ ରଖି ପରିଚାଳନା କରିପାରିବେ ତାହେଲେ ଆପଣ ସଠିକ୍ ମଣିଷଟେ ହେଇପାରିବେ। ଆ
ଠିକ୍ କଥା କାରଣ ସବୁ ଛୋଟ ଛୋଟ ଜିନିଷ ପାଇଁ ଯଦି ଆମ-ଅ-ଅ ଅଂ ଦେହ ଶରୀର ଏବଂ ସ୍ୱାସ୍ଥ୍ୟକୁ ତ୍ୟାଗ କରିବା କିଛି ସମୟର ଅ-ଅ-ଅ-ଅ ଖେଳ ପାଇଁ ତ ଆମକୁ ଦୁଇ ତିନି ଦିନ ଆଉ ରି ଭୋଗୀ ବାକୁ ପଡିବ ତ ଆପଣ ଠିକ୍ ନିଷ୍ପତ୍ତି ନେଲେ ତ ଏବେ ଆ ଅ-ଅ-ଅ କଉଠି ଅଛନ୍ତି?
ଆଜ୍ଞା ମୁଁ ଏବେ-ଏ-ଏ-ଏ ଘରେ ଅଛି କାରଣ ବାବାକୁ କହିଲି ମୋ ଦେହ ଅସୁସ୍ଥ ଅଛି ସେଥିପାଇଁ ଘରେ ବସିଅଛି ଏବଂ ଉ-ଉ-ଉ ଯେନ୍ତୁ ଭଲ ଲାଗୁନି ଏକୁଟିଆ ଟିକେ ଏକୁଟିଆ ସେଥିପାଇଁ ଫୋନ ଟା ଚଲଉଚି।
ଆଜ୍ଞା ମୁଁ ତ ଏଇ ଛା ତ ଉପରେ ବସିଛି କାରଣ ଏଠି ବହୁତ ଭଲ ସୁନ୍ଦର ପବନ ଦଉଛି ଏବଂ ଏ-ଏ-ଏ-ଏ ଯେହେତୁ ଆଜି ସକାଳୁ ବର୍ଷା ଲାଗି ରହିଛି ତ ବହୁତ ଗୁଳୁଗୁଳି ହଉଛି ତ-ଅ-ଅ ଯେହେତୁ ଗରମ ହଉଚି ଯୋ ମୁଁ ଉପରୁ ପଳେଇ ଆସିଛି।
ଗରମ ହଉଛି ସେଠି ଆପଣଙ୍କର ଗରମ ହଉଛି ସେଠି।
ଆଜ୍ଞା ବହୁତ ଗରମ ହଉଛି ଏଠି ଇ-ଇ-ଇ ଝାଳେଇ ଯାଉଛି ଦେହ। ତ ଛାତରେ ବସୁଛି ସୁନ୍ଦର ପବନ ଦଉଛି ପାଗ ବି ଭଲ ଟିକେ ହେଇଛି କାର ବର୍ଷାଟି କମିଯାଇଛି। ଆ ଆପଣ ଜାଣିଛନ୍ତି ଆମ ଗାଁରେ ଏ ଆମ ବଡ଼ ବାପାଙ୍କ ଝିଅଙ୍କର ବାହାଘର ହଉଚି ବୋଲି।
ହୁଁ-ଉ-ଉ ଏବତ ଯେ ମ୍ ଆମ-ଅ-ଅ ଘରକୁ ମଧ୍ୟ ଆସିଥିଲା ଡାକରା ଆସ ଥିଲା ଆ ମୁଁ ମଧ୍ୟ-ୟ-ୟ ଯିବି ସେଠିକି ଏବଂ ଅ-ଅ-ଅ ସନ୍ଧ୍ୟାରେ ଯିବି ସନ୍ଧ୍ୟା ସମୟରେ ଆ ଖାଇବି ଏବଂ ଆ ସେଠି-ଇ-ଇ-ଇ ଆ-ଆ-ଆ ତାଙ୍କ ଯୋଉ ଯୋଉ ଅଛନ୍ତି ତାଙ୍କ ଯୋଉ ଝିଅଙ୍କୁ ଆ ଆ ଆଶୀର୍ବାଦ କରିବି। କି ତାଙ୍କର ସୁଖମୟ ଜୀବନ ଏବଂ ବ ଆ ଉଜ୍ଜ୍ୱଳ ଜୀବନ ପାଇଁ। ବିଭାଜି
ବିିବା ବିିବାହିତ ଜୀବନ ପାଇଁ। ଆଜ୍ଞା ମୁଁ ବି ଭାବୁଛି ଯିବା ପାଇଁ ଏବଂ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ନୂଆ ଜୀବନ ଆର ମ୍ଭ ତ-ଅ-ଅ ଦେଖେ କେମତି ଯଦି ବର୍ଷା ଜୋର ହେଲା ତ ମୁଁ ଯେହେତୁ ଆପଣଙ୍କୁ କହିଲି ମୋତେ ଥଣ୍ଡା ହେଇଛି ଜୋର ତ ମୁଁ ଯାଇପାରିବି ନାହିଁ। ତ ଦେଖିବା କଣ ହଉଛି।
ହୁଁ ମୁଁ କହୁଥିଲି ଆପଣ ଆଜ୍ଞା ଆପଣ କେବେ ଛାତ ଉପରେ ବସ ଥିବେ ଏବଂ ଅ-ଅ-ଅ ପାଗଟି ବହୁତ ସୁନ୍ଦର ଥିବ ଏବଂ ପବନ ଟି ଦଉଥିବ। ହାଲକା ହାଲକା ସୁନ୍ଦର ଥଣ୍ଡା ପବନ ଦେଉଥିବ ଏବଂ ଆଁ ଗଛ ଗୁଡିକ ଆପଣ ଚ ଚତୁପାର୍ଶ୍ୱରେ ଗଛ ଗୁଡିକ ଆ ସବୁ ସମୟ ଉପରେ ଗଛ ଗୁଡିକ ଥିବ ଏବଂ ଆପଣ ଙ୍କର ଅ କିଛି ସାମ୍ନାରେ ଚଢେଇ ଗୁଡିକ ନିଜ ଅ-ଅ-ଅ କର୍ମ ପଥରେ ଅ ଚାଲି ଯାଉଥିବେ ଆଉ ଉମ୍ ଆପଣଙ୍କ ସାମ୍ନାରେ ଗୋଟେ ସୁନ୍ଦର ପାହାଡଟିଏ ଯୋଉଁଥିରେ ବାଦଲ ଗୁଡିକ ଲାଗି ଥିବ ଆପଣ ଏପରି ଦୃଶ୍ୟ କେବେ ଅନୁଭବ କରିଛନ୍ତି?
ଆଜ୍ଞା ମୁଁ ବହୁତ ଖୁସି ଲାଗେ ଜାଣିକି ଆପଣ ଏଇ କଥା ଗୁଡିକ ଅ-ଅ-ଅ ଭାବୁଛନ୍ତି ତ ମୋତେ ବହୁତ ଖୁସି ଲାଗେ କି ଏଇଭଳି ଦୃଶ୍ୟ ମୁଁ ରୋଜ ଦେଖିବାକୁ ପାଉଛି ଏବଂ ବହୁତ ଖୁସି ଲାଗୁଛି ଜାଣିି କି ଭଗବାନ ଏମିତି ଆମକୁ ଦୁନିଆ ଜିନିଷ ଦେଇଛନ୍ତି ଯୋଉଥିପାଇଁ ଆମେ ବହୁତ। ତୁ ଉଁ ଭାଗ୍ୟବନ୍ ତ। ଆପଣ ଯଉ କହିଲେ ଏ-ଏଇ ଦୃଶ୍ୟ ଗୁଡ଼ିକ ବହୁତ ମନୋଲୋଭା ମୁଁ ବି। ଆଜ୍ଞା।
ମୁଁ ମଧ୍ୟ ଭଗବାନଙ୍କୁ ଧନ୍ୟବାଦ କରୁଛି ଏବଂ ଏପରି ପରିବେଶରେ ଆମକୁ ଜ ଜନ୍ମ ଦେଇଛନ୍ତି ଏ ଚାହିଁଥାନ୍ତେ ଆମକୁ ଅନ୍ୟ କୌଣସି ପରିବେଶରେ ମଧ୍ୟ ଜନ୍ମ ଦେଇ ପାରିଥାନ୍ତେ ଯେଉଁଠି ଆ
କି ଅଲଗା କୌଣସି ଜାଗାରେ।
ହୁଁ ଦେଇପାରିଥାନ୍ତେ କିନ୍ତୁ ଆମର ଅ ଯେପରି ଗାଁଉଲି ଜାଗାରେ। ଗାଁରେ ଯୋଉପରି ଆ ଅନୁଭବ ଏବଂ ଭଲ ପାଇବା ଏବଂ ଆ ଗାଁ ପ୍ରତି ଯୋଉ ଭଲ ରୂପା ଗାଡ଼ି। ସେଟା କେବେ ଆ ଅବର୍ଣ୍ଣନୀୟ।
ଆଜ୍ଞା ଠିକ କହିଲେ। ଏ ବହୁତ ଖୁସି ଲାଗୁଛି ଜାଣିକି ଆପଣ ବି ସେଇ ସମାନ ଚିନ୍ତାଧାରା ମୋ ସହିତ ଅ ବାଣ୍ଟୁଛନ୍ତି ମତେ ବି ବହୁତ ଖୁସି ଲାଗୁଛି ଜାଣି। କି ଯେ ଏମ ଉଁ ଗାଁରେ ରହିଥିବା ଲୋକ ଗୁଡ଼ି କ ବହୁତ ଭଲ ଏବଂ ସୁନ୍ଦର ଗାଁର ପରିବେଶ ବି ସୁନ୍ଦର ଗାଁର କଥା ବି ସୁନ୍ଦର। ତା ଆଉ କଣ କହିବି ଆଉ ଗାଁର ଗାଁ ହିଁ ସୁନ୍ଦର।
ଆଜ୍ଞା। ଆପଣ ଦେଖିଥିବେ କି ଯଦି କୌଣସି ସମୟ ଥିବ। ଆଉ ସେ ସମୟରେ ଆ ଆପଣ ଖେଳୁଥିବା ସମୟରେ ହଠାତ୍ କିନି ଆ ଆପଣ ଖେଳୁଛନ୍ତି। ହଠାତ କିଣି ଗୋଟେ ବର୍ଷା କେ କଳା ପୁରା ହେଇକି ବର୍ଷା ଟିଏ ଆସିବ ସେ ସମୟ ଟି ପ ପବନ ଟି ଜୋର ହଉଥିବ ସମସ୍ତେ ଯୋଉ ଅ। ଅନୁଭବଟି ଏବଂ ଅ ସେଇ ସମୟରେ ଯୋଉ ପେ ସେଇ ସମୟରେ ଖେଳ ହେଉଥି ଯୋଉ ସମୟ ସେ ସମୟରେ ସେଇ ସମୟର ଅ ଦୃଶ୍ୟ ଏବଂ ସେ ସମୟର ଅନୁଭବ ଏବଂ। ସେଇ ଯୋଉ ଅ ପ୍ରକୃତିର ଭଲ ପାଇବା ଆମ ପ୍ରତି ଏଇଟା ବହୁତ ନିବିଡ଼।
ଆଜ୍ଞା ଏଇଟା ବହୁତ ସୁନ୍ଦର ମୋ ବହୁତ ସୁନ୍ଦର ଲାଗିଲା ଜାଣିକି କି ଆପଣ ବି ଏଇ କଥା ଟି ଜା ଜାଣିଛନ୍ତି ଅନୁଭବ କରୁଛନ୍ତି ତ ମୁଁ ବି ଆଶା କରୁଛି ଯେ ଏମିତି ଆମେ ସଦାବେଳେ ଏଇ ସୁ ସୁନ୍ଦର ଜାଗାରେ ରହିଥାଉ ଏବଂ ସୁନ୍ଦର ଜିନିଷ ଗୁଡ଼ିକ ଦେଖୁଥାଉ।
ହୁଁ ଯେ ନାଇଁ ଏପରି ତ ସ ସମ୍ଭବପର ନୁହେଁ କାରଣ ଯଦି କିଛି ଦିନ।
ଆ କରିବାରେ କଣ ଯାଉଛି?
ଆଜ୍ଞା ଆଶା କରିବାରେ କଣ ଅଛି ଉଁ କିଛି ଉଁ ବ ଆପଣ ବି ମଧ୍ୟ କୌଣସି ଜାଗାରେ ଆ ଚାକିରି କରିପାରଥାନ୍ତେ ମୁଁ ମଧ୍ୟ କୌଣସି ଚା ଚାକିରି ପ୍ରୟାସ କରିପାରିଥାଏ କିମ୍ବା ଉଚ୍ଚ ଶିକ୍ଷା ପାଇଁ ଆମ ଦୁଇ ଜଣଙ୍କୁ କୌଣସି ଜାଗା ରେ ଥାଇପାରନ୍ତି ଏଇ ପରି ହେ ପାରେ ଯେହେତୁ କିନ୍ତୁ ଗାଁ ପ୍ରତି ଭଲ ପାଇବା ସେଇପରି ରହିବ ଏବଂ। ଗାଁ କ ଗାଁର ପ୍ରକୃତି ଏବଂ ଗାଁର ଲୋକଙ୍କ ପ୍ରତି ଭଲ ପାଇବା କେବେ କମିବା। ମୁଁ ଅନୁଭବ କରି ନାହିଁ।
ଆଜ୍ଞା ଠିକ କଥା କହିଲେ ଯେହେତୁ ଆମେ ଗାଁରେ ଏ ଉଁ ଉଁ ପ ପଳି ବଢ଼ି ଆସଚେ ତ ଗାଁଟାକୁ ଛାଡ଼ିବା। ବହୁତ ଦୁଖଦାୟକ ହବ କଷ୍ଟକର ବି ହବ କାହିଁକିନା ଆ କି ବହୁତ ତୁ କିଛି ଆମ ଗାଁରେ ସହିତ ଜଡ଼ି ହୋଇ ରହିଛି କିନ୍ତୁ ଯେହେ ତୁ ଆମକୁ ଆଗରେ ବଢ଼ିବାର ଅଛି ଓ ନୂଆ ନୂଆ ଜେଗାକୁ ଯିବାର ଅଛି। ଜୀବନର କିଛି ଆ-ଆଗ ଜିନିଷ ଗୁଡ଼ିକ ସନ୍ଧାନ କରିବାର ଅଛି। ତ ଉଁ ଯେ ଉଁ ଯାହା ବିି ହେଲେ ଗାଁ କେବେ ନା କେବେ ଛାଡ଼ିକି ଯାଏ ଯିବାକୁ ତ ପଡ଼ିବ। କିନ୍ତୁ ଏତିକି ହୃଦୟରେ ଗାଁଟି ରହିବା ଦରକାର।
ଆପଣଙ୍କର ମନ ଅଛି ଆ ଆମେ ଯେହେତୁ ଯେତେବେଳେ ଛୋଟ ଥିଲୁ ଏଇ ପ୍ରକୃତି ଏପରି ନଥିଲା ବହୁତ ଶୁ ଆ ଆ ଠାରୁ ମଧ୍ୟ ଆହୁରି ସୁନ୍ଦର ଥିଲା ଏବଂ ଆହୁରି ର-ରୋମାଞ୍ଚକ ଥିଲା ଆଁ ଯେପରି ଆମେ। ଖରା ସମୟରେ ଆମେ ଦୁହେଁ ଯାଉ ବୁଲିବା ପାଇଁ ଗ୍ରାମ ସେଠି ଗଛକୁ ଟେକା ମାରି କିମ୍ବା ଅନ୍ୟ କାହା ଆମ୍ବ ଗ ଏବଂ ବିଭିନ୍ନ ପ୍ରକାର ଅଛୁ ଟେକା ମେକା ମାରି ଆମେ ସେ ପ୍ରାକୃତିକ ଫଳ ଗୁଡ଼ିକ ଖାଉ ଆଜ୍ଞା ସେ ଯୋଉ ମଜା ଗୁଡ଼ିକ
ତୁ ସେଟା ତ ବହୁତ ଛୁଆ ବେଳର କଥା ଆଉ କଣ ବି କହିବି ବହୁତ ଖୁସି ଲାଗୁଛି ଆନନ୍ଦ ଲାଗୁଛି ମନେ ପକେଇକି କିନ୍ତୁ ଦୁଃଖ ବି ଲାଗୁଛି କି ସେଗୁଡ଼ା ସବୁ ଯାହା ଥିଲା ସବୁ ବିତି ଯାଇଛି ତ ଆଉ କଣ ବି ମୁଁ କହିପାରିବି?
ସମୟ ଗୁଡିକ ବିତି ଯାଇଛି କିନ୍ତୁ ସେ ସ୍ମୃତି ଗୁଡିକ ରହିଛି ଏବଂ ଏବେ ଯଦି ଆମେ ଚାହିଁବା ବି ସେପରି ଆମେ କରିପାରିବାନି କାରଣ ସେ ଗଛ ଗୁଡିକ ନାହିଁ ସେ ଗଛ ଗୁଡିକୁ ମଧ୍ୟ ଆ କଟା ଯାଇଅଛି ଏବଂ କଣ କହିବି
ଆଜ୍ଞା ତ ଏବେ ମୁଁ ଦେଖ ଦେଖୁଛି ମୁଁ ଜୀବନରେ ଆଗକୁ ବଢୁଛି ଯେ କିଛି ଆଉ ହଉଛି ନା ନାହିଁ
ଆଜ୍ଞା
କିଛି ଆଉ ଅନ୍ୟ କିଛି ନୂଆ ନୂତନ କି ରୋମାଞ୍ଚକ ଜିନିଷ ମିଳୁଛି ନାଁ
ଆଜ୍ଞା ସେପରି ତ ଆମ ଅ କିଛି ବହୁତ ସେ ସମୟରୁ ବହୁତ ବଦଳି ଗଲାଣି ଯେପରି ଗଛ ଗୁଡିକ ଆମ ଆପଣ ମନେ ଥିବ ଆମ ଘର ଆଗରେ ଆପଣଙ୍କ ଘର ଟିକେ ସାମ୍ନାରେ ଗୋଟେ ବଡ ବିରାଟ ଅସତ୍ୟ ଗଛ ଥିଲା
ଆଜ୍ଞା ମତେ ବି ମନେ ଅଛି
ହୁଁ କୌଣସି ବାତ୍ୟାରେ ସେଟା ଗଳି ପ ପିଲା ତାଙ୍କ ନିକଟସ୍ଥ ଗୋଟେ ଘର ଥିଲା ଭଗବାନ ଦଳରୁ ତାଙ୍କ ଘର ଉପଡେ ପଡିନଥିଲା ଏଇନ ତା ଅପର ପାର୍ଶ୍ଵରେ ପଡିଥିଲା
ଗଛ ଥିଲା ଏବଂ ସେଠାରେ ଯେଉ ଆ ସେଟାରେ ମାନେ ଏ ଯେହେତୁ ସବୁ ପୂଜାପୂଜି କରିଥିଲେ ସେଇଠି ସେ ସେଟା ଉପୁଡି ଗଲା ତ ଦୁଃଖ ଲାଗିଲା ଜାଣିକି ଯେ କି ଲୋକମାନେ ଚିନ୍ତା ପ୍ରକାଶ କଲେ କି ଏପରି ଯଦି ଅନ୍ୟ କୌଣସି ବାତ୍ୟା ଆସିବ ତ ଆମ ମାନଙ୍କୁ ବହୁତ କିଛି ସହିବାକୁ ପଡ଼ିବ ଏମିତି ଗଛ ଭାଙ୍ଗି ଯିବା ଘର ଭାଙ୍ଗି ଯିବା
ହଁ ଆଉ ସେଥିରେ ମଧ୍ୟ ବହୁତ ଅ ଚଢେଇ ଏବଂ ବହୁତ ଅ ପଶୁ ମାନେ ଆଶ୍ରୟ ନେଇଥିଲେ ଯୋଉମାନେ ସେ ବାତ୍ୟା ହେବା ଫଳରେ ସେ ଗଛ ଗୁଡିକ ଯୋଉ ଗଳି ପଡିଲା ପାଣି ସମସ୍ତ ଆଡେ ହେଇଗଲା ସେ ପକ୍ଷୀ ମାନେ ମଧ୍ୟ ଅ ମୃତ୍ୟୁ ହେଇଯାଇଥିଲା ତାଙ୍କର କିଛି ପଶୁ ପକ୍ଷୀ ମଙ୍କର ମଧ୍ୟ ଆଉ ସେ ପୁରୁଣା କଥା ଗୁଡିକ ମନେ ପକେଇଲା ବେଳକୁ ବହୁତ ଦୁଃଖ ହଉଛି ଏବଂ ଆମେ ଧନ୍ୟ ବି ହ ଦୁଃଖ ମନେ ହଉଛି ଏବଂ ଧନ୍ୟ ବି ମନେ ହଉଛି ଆମେ ଏଗୁଡିକ ଅନୁଭବ କରି ଆସିଛି ଏବଂ ଏବେ ଭାବିଲା ବେଳକୁ ସ୍ୱପ୍ନ ପଡିଲା ଠିକ ଅଛି ଆପଣଙ୍କ ସାଙ୍ଗ କଥା ହେଇ ଖୁବ ଭଲ ଲାଗିଲା ଏବଂ ପୁରୁଣା ସ୍ମୃତି ଗୁଡିକୁ ମନେ ପକେଇ ହ ଖୁସିନ ଠିକ ଅଛି ଧନ୍ୟବାଦ ମୁଁ ରହୁଛି